ଅନ୍ଧନ
ଆଜ୍ଞା।
ଆଜ୍ଞା କଣ କରୁଛନ୍ତି?
ଏଇ ଭାଇ ଟିକେ ଅଛି ଆସିଛି ଆମ ମନ୍ଦିର ପାଖକୁ ଟିକେ ଆଉ ବୁଲିବା ପାଇଁ ଆଉ।
ଆଚ୍ଛା ଆଚ୍ଛା ମନ୍ଦିର ପାଖକୁ ।
ହଁ ଭାଇ।
ଆଉ ତମ ରଥ କାମ କ ଆରମ୍ଭ ହେଲାଣି।
ନା ଭାଇ ଆମର ତ ରଥ ହେଇନି ଆରମ୍ଭ ହବ ଆଉ। ଆଉ ପୁରୀରେ ତ ରଥ କାମ ଚାଲିଲଣି ଆଉ।
ହଁ ପୁରୀରେ କେବେଠୁ ରଥ କାମ ଆରମ୍ଭ ହେଲାଣି।
ହ ତୃତୀୟ ର ଆରମ୍ଭ ହେଲାଣି।
ହଁ ହଁ। ଅକ୍ଷୟ ତୃତୀୟା ରୁ ତ ଆରମ୍ଭ ହେଲାଣି ଆଉ।
ଆଉ
ତମେ ରଥ ବିଷୟ ରଥ ବିଷୟରେ ଜାଣିଛ ନା କେମିତି ତିଆରି ହୁଏ।
ହଁ ରଥ ବିଷୟରେ ଜାଣିଚି ଜଗନ୍ନାଥଙ୍କର ସୁଭଦ୍ରାଙ୍କର ବଳଭଦ୍ରଙ୍କର ସମତଙ୍କ ର ଜାଣିଛି।
ଜାଣିଚ।
ହଁ ଭାଇ।
ହଁ ଆଗେ ରଥ କାଠ ପୂଜା ଯିବ। ତାପରେ ହଁ ତାପରେ
ତାପରେ ଆସିବ ତାର ଯୋଉ ନୂଆ କାଠ ସବୁ ବର୍ଷକୁ ବର୍ଷ। ଇଏ ହେଇକି ତାପରେ ତାର ରଥ ଖଳାରେ ଇଏ ଦିଆହବ ତାର ଶୁଭ।
ଶୁଭ ଦିଆଯିବ।
ଶୁଭ ଦିଆଯିବ।
ଶୁଭ ଦିଆ ଯାଇକି ଆସିବ ମୁଖ୍ୟ ବଢ଼େଇ ଆସିବେ।
ଆସିବେ।
ମୁଖ୍ୟ ବଢେଇ ଆସିକି ଆଗେ ଯୋଉ ଖିଲ ଧରିବେ ଖିଲ ଧ ରି ଆଗେ ଶୁଭରେ ଗୋଟେ କଣ କଣ୍ଟା ମାରିବେ।
ମାରିବେ।
ହଁ କଣ୍ଟା ମାଇଲା ପରେ ତାପରେ ଆରମ୍ଭ ହେବ ଆମର ର
ରଥ କାମ।
ଆଉ ଜଗନ୍ନାଥଙ୍କ ରଥ ବିଷୟରେ ଜାଣିଚ ନା।
ହଁ ଜଗନ୍ନାଥଙ୍କ ରଥ ବିଷୟରେ ଜାଣିଚି। ଜଗନ୍ନାଥଙ୍କର ତ ଜଗନ୍ନାଥଙ୍କର ତ ଷୋଳଟି ଚକା। ଆଉ ତାଙ୍କ ରଥନା ନନ୍ଦି ଘୋଷ ରଥ।
ନନ୍ଦିଘୋଷ।
ଆ ଆଉ ସେ ପୁଣି। ଚାଳିଶ ଫୁଟ୍।
ହଁ ଉଚ୍ଚତା ପଇଁଚାଳିଶ ଫୁଟ। ହଁ।
ଆଉ ନନ୍ଦିଘୋଷ ରଥରେ ହଳଦିଆ ଆଉ ନାଲି।
ହୁଁ ରଙ୍ଗର କପଡା ଲାଗେ ହଁ କପଡା ଲାଗେ ହୁଁ।
ଆଉ ନନ୍ଦିଘୋଷର ଥ ତ ଏଇଆ ଆଉ
ଆଉ ରଥ ଉପରେ ଯେଉଁ ମରା ହୁଏ?
ରଥ ଉପରେ ଯୋଉ ବାନା
ହଁ। ରଥ ଉପରେ ବାନା ଲଗା
ଲଗା ଯିବ ଶୁଆ ଲାଗିବେ
ଶୁଆ ଲାଗିବେ ଆମର ନନ୍ଦିଘୋଷ ରଥ ଉପରେ ପ୍ରଭୁ ବଜରଙ୍ଗ ବଲିଙ୍କର ଗୋଟେ ପ ପତକା ଲାଗ ଯାଏ ହଁ।
କାରଣ ବଜରଙ୍ଗବାଲି ସବୁ ମୁ ମୁଖ୍ୟ କାରଣ।
ହଁ ବ ହୁଁ। ବଜରଙ୍ଗବାଲିଙ୍କ ପତାକା ନ ଲାଗିଲ ରଥ ଭଲ ଭାବରେ ଗଢଡ଼ିବ କେମିତି ଏତେ ବଡ଼ ରଥ ଏତେ ମାନେ ଓଜନ
ହଁ ଭାଇ ନା ଟାଣି ପାରିବନି।
ସେଥିପାଇଁ ବାବା ବଜରଙ୍ଗ ବଲି ଲଗାନ୍ତି।
ଆଉ ବଳଭଦ୍ରଙ୍କ ରଥ ବିସର୍ଜନଛନ
ହଁ ହୁଁ କୁହ।
ବଳଭଦ୍ର ରଥ ବିଷୟରେ କହିବା ବଳଭଦ୍ର ରଥ ଚଉରାଳିଶ ଫିଟ ର। ଆଉ ତାର ଚଉଦଟି ଚକା ଆଉ ତାଙ୍କ ରଥନା ହଁ ଜଗନ୍ନାଥ ରଥର ସବୁଠାରୁ ବଡ ରଥ। ନନ୍ଦି ଘୋଷରଥ ସିଏ କୋଟି ମଉଢମଣି ନା ଜଗନ୍ନାଥଙ୍କୁ କୁହନ୍ତି। ଆଉ ହଉଛି ବଳଭଦ୍ର ରଥନା ତାଳ ଧ୍ୱଜର
ହୁଁ ତାଳଧ୍ୟୋଜ।
ଆଉ ତାର ସବୁଜ କ ଆଉ ନାଲି ର ରଙ୍ଗର ପତାକା ଲାଗେ
ହୁଁ ନାଲି ରଙ୍ଗଟା ଶୁଭ ରଙ୍ଗ ନା ସେଥିପାଇଁ ସବୁ ରଥରେ ବି ନାଲି ରଙ୍ଗ ହଁ ହଁ।
ସୁଭଦ୍ରାଙ୍କ ର ତ ବିିଶୟ ରେ ଶୁଣ।
ହୁଁ।
ସୁଭଦ୍ରା ରଥ ତେୟାଳିଶ ଫୁଟ ର। ଉଚ୍ଚତା ଆଉ ତାରି ତାର ବାରଟି ଚକ। ସମସ୍ତଙ୍କ ଠାରୁ ଛୋଟ ଅଟ ରଥ। ସେ ଭଉଣୀ ନା ତାଙ୍କ ମଝିରେ ରହିବେ ସବୁବେଳେ। ଆଉ ତାଙ୍କରଇ ରଥ ଚକାର ର ବାରଟି ଚକା ଦ୍ୱାରା ଆଉ ହଉଚି ତାର ରଥ ର ନାମ ହଉଛି ଦ ଦେବ ଦଳନ ନହେଲେ ଦର୍ପ ଦଳନ ରଥନ୍ ନାଥ
ହଁ ଦେବ ଦଳନ।
ହଁ । ଦେବ ଦଳନ କହିପାରିବ ଦର୍ପ ଦର୍ପ ଦଳନ ବି କହିପାରିବ
ହୁଁ।
ଆଉ ହଉଛି ତାର କପଡା ରଙ୍ଗ ହଉଛି ନାଲି ଏବଂ କଳା ରଙ୍ଗରେ ବି
ହୁଁ ନାଲି ହଳଦିଆ।
ନାଲି ହଳଦିଆ ନା ନାଲି କଳା ନା
ଅଲିିକଳା।
ହଁ ନାଲି କଳା ଆ ତାଙ୍କର
ହୁଁ ମୁଁ ବୋଧେ ଭୁଲି ଯାଇଛିିବ ଆଉ।
ହଁ। ହଳଦିଆ କେମ୍ବର ଜଗନ୍ନାଥଙ୍କର।
ହଁ।
ନାଲିଆ ଆଉ କଳାଟିି ରହିବ। ଆଉ ସିଏ ତ ଭଉଣୀ ନା। ମଝିରେ ରହିବି ଆଉ ତାଙ୍କ ପାଖରେ ତାଙ୍କ ସହି ତ ସବୁବେଳେ ରୁହନ ଟିକେ ଖୁଲ୍ ଜଗା ପାଖରେ ଯିଏ ରୁହେ ସୁଦର୍ଶନ ସୁଦର୍ଶନ ବିଜେ ହୁଅନ୍ତି କେବଳ ଦର୍ପ ଦଳନ ରଥରେ। ସୁଭଦ୍ରାଙ୍କ ପାଖରେ
ହଁ।
ପାରେ ରୁହନ୍ତି କିନ୍ତୁ ସେ ସୁଭଦ୍ରାଙ୍କ ରଥରେ ଯାଆନ୍ତି।
ହୁଁ।
ବୁଝିଲ?
ହଁ ସେ ବା ତାଙ୍କୁ ଟିକେ ବ୍ ଦିଅନ୍ତି ଯୋଉ କଣ କହିଲ ସେଇଟା? ହ ପ୍ରୋଟେକ୍ସନ ଦିଅନ୍ତିୁ ହଁ ହୁଁ। ହ
ଆଉ ଏଇତ ସବୁ ଆମ ରଥ ବିଷୟରେ। କଥା ଆଉ ଆସିଲାଣି ହେଇ ଗୁଣ୍ଡିଚା। ରଥ କାମ ଚାଲିଲାଣି ଆଗକୁ ବଢିଲାଣି ଆମର କୋ ଟି ମଉଡମଣିୁ ଫେର ବିଜେ କରିବେ। ଫେରେ ବଡ ଦାଣ୍ଡରେ। ଖେଳିଯିବ।
ହୁଁ।
ଫସର।
ହୁଁ ରଥଯାତ୍ରା ପା
ସେପରେ
ହଁ ରଥଯାତ୍ରା ବା ଆମର କଣ ପାଇଁ ହୁଏ ଜାଣିଚ ନା ଆମର ଯୋଉ ସବୁ ରହିଲେ ଯୋଉ ଲୋକମାନୋନ ଯୋଉମାନେ ମନ୍ଦିର ଭିତରେ ପ୍ରଭୁଙ୍କୁ ଦର୍ଶନ କରି ପାରୁନାହାନ୍ତି।
ହୁଁ ମାନେ ଦୁଃଖୀ ରଙ୍କି ଲୋକଙ୍କୁ ସେ ଆସନ୍ତି ବର୍ଷକର ଥରେ ଦେ କରିଦବା ପାଇଁ
ହୁଁ ହୁଁ ଜଗନ୍ନାଥ ପ୍ରଭୁ ମହା ପ୍ରଭୁ କହିଲେ କି ଆଉ ମୁଁ ତ ଜଗତେ ଜଣେ ଦୁଃଖୀ ପଚାରଲା ପ୍ରଭୁ ମୁଁ ତ ଆପଣଙ୍କୁ ଦେଖିପାରୁନାହିଁ ମୁଁ ତ ଯାଇପାରୁନାହିଁ ଆପଣଙ୍କ ପାଖକୁ ମୁଁ କଣ କରିବି ପ୍ରଭୁ ତାକୁ କହିଲେ କହିଲେ ବ୍ୟସ୍ତ ହୁଅ ନାହିଁ। ବର୍ଷ ସାରା ତୁମେ ଆସି ମୋତେ ଦେଖିବ ବର୍ଷର ଗୋଟିଏ ଦିନ ମୁଁ ବାହାରକୁ ବାହାରିବି ମୁଁ ସମିସ୍ତିଙ୍କୁ ଦେଖିବି ସେଠି
ହଁ ସେ ହଉଛି ଗୁଣ୍ଡିଚା ଆଉ ହଉଚି ଦିନେ ବାହୁଡା ଆଉ ମୁଁ ତ ରହିବି ମାନେ ଏମି ତି ମୋର ହବ ସୁନାବେଶ ଇଏ ଅଧରପଣା।
ହୁଁ ଅଧର ପାଆଁ ତ ଶେଷ ଆଉ।
ପ ଶେଷ ଯିବେ
ହୁଁ ପୁଣି ପୁଣି ଠାକୁର ଯେ ଆମର ଝୁଲି ଝୁଲିିକା ଭକ୍ତଙ୍କ ସହିତ ରସି ରସିିକା ରସରେ ରସି ରସି। କା ଝୁଲି ଝୁଲି କା ଝୁଲିକା ଆସିବେ ହଁ ଯଦି ଆସିବେ ହୁଁ। ହୁଁ ସେ ପୁରା ଅପୂର୍ବ ଦୃଶ୍ୟ।
ଅପୂର୍ବ ଦୃଶ୍ୟ ଲୋମ ଟାଙ୍କୁରା ଦୃଶ୍ୟ।
ହୁଁ ଭକ୍ତ ସବୁ ହଁ ଭକ୍ତ ସବୁ ଭକ୍ତିରେ ଝୁମୁଥିବେ ନା
ବନ୍ଧୁ ଜାଣିପାରିଲା ତ ଏଇ ହଉଚି ଆମ ରଥଯାତ୍ରାର ପାଞ୍ଚ। ପରିକଳ୍ପନା ହଁ। ଆଉ ବନ୍ଧୁ କଣ କରୁଥୁଲ? ସନ୍ଧ୍ୟାବେଳୁ।
ମୁଁ ଏଇ ପଡିଆ ଆ ଟିକେ ବସିଛି ଗରମ ପ୍ରବଳ ହଉଚି ତ ଘରେ।
ଓହୋ ବନ୍ଧୁ ପୁରା ମନ ଥଣ୍ଡା କରୁ ଚ
ହୁଁ ସେ ମନ ପ୍ରଫୁଲ୍ଲିତ କରୁଥିଲି ତାପରେ ଆପଣଙ୍କ କଥା ଟିକେ ମନେ ପଇଲା ଆଉ ପ୍ରଭୁ ଜଗନ୍ନାଥଙ୍କ କଥା ଟିକେ କଥା ହେଲେ ଭଲ ଲାଗିଲା ଆଉ।
ଜଗନ୍ନାଥଙ୍କ କଥା ତ ପଢିଲେ ଭାଇ ଆମର ମନ ପ୍ରଫୁଲ୍ଲିତ। ଆକୁନ୍ ଟିହି କୁନ ଠିତ ବୋଧ ଆମର ନାହିଁ। ତାଙ୍କ କଥା କହିବାରେ ତାଙ୍କ କଥା ଶୁଣି ଉନ୍ମୋଦି ହଉଛି। ଶୁଣିବା ପାଇଁ କୁଣ୍ଠାବୋଧ ନାହିଁ ତାଙ୍କ କ କଥା ଶୁଣିବାରେ କି କି କଥା କହିବାରେ। ସେ ଯୋଉ ଅମୂଲ୍ୟ ହଁ ଲାଗେ ମାନେ ଶୁଣିଲା ବେଳକୁ ଅମୃତ ତ ଭଳିଆ। ଅମୃତ ପାନ କ ଅଣ୍ଡା ଭଳିଆ ଲାଗିବ।
ହୁଁ ତାଙ୍କ କଥା ତ କହିଲେ ସରିବ ନାହିଁ। ଆରମ୍ଭ ନହିଁ ନା ଆଦି ଅଛି ନା ଅନ୍ତ ଅ ଆଛିି।
ନା ଆରମ୍ଭ ଅଛି ନା ଶେଷ ଅଛି ସିଏ ହଉଛନ୍ତି ଅନନ୍ତ।
ଆଉ ଖିଆପିଆ କଣ ହେଇଥିଲା?
ଆଉ ଖାଇନି ଭାଇ ଆସିକି ମୁଁ ବି ଟିକେ ମନ୍ଦିର ଆଡେ ବସିଛି। ଆମ ମନ୍ଦିର ଆଡେ ଥଣ୍ଡା ପବନ ଟିକେ ଖାଉଛି ଏ ଖରା ଦିନେ ଟିକେ ଡେରିରେ ଯାଏ ଘରକୁ ଏଠି ଟିକେ ବସିକି ମନ୍ ମନ୍ଦିର ପାଖରେ
ହଁ ମନ୍ଦିର ପାଖରେ ଯେକୌଣସି ମନ୍ଦିର ର ମନ୍ଦିର ପାଖରେ ବସିବା ସିଏ ଯଉ ଶାନ୍ତି କେଉଁଠି ନାହିଁ।
ଇଏ ଅମୃତ ପାନ କଲା ଭଳିଆ। ମନ ପ୍ରଫୁଲ୍ଲିତ ହେଇଯାଉଥିବ ଏଇ ଯୋଉ ପବନକୁୁ ଭଗବାନ ପାଖରେ ବସିବା ଟା ସିଏ ମନ ଆଉ କୁନ୍ ଣ୍ଠା ବୋଧ ନାହିଁ ସେଥିରେ ଆମର।
ଆମର ଏଇ ପାଖରେ ଗୋଟେ ଠାକୁରାଣୀ ମନ୍ଦିର ଅଛି ବୁଝିଲ ନା
ଆମର ମା ମଙ୍ଗଳା ଆ ଆମ ଇଷ୍ଟ ଦେବୀ ମୁଁ ତାଙ୍କ ପାଖରେ ବସିଛି।
ଆମର ଗ୍ରାମ ଦେବତୀ ଆମର ମା ଥାନେଶ୍ଵରୀ। ଆଉ ମଝିରେ ମା ମଙ୍ଗଳା ଅଛନ୍ତି। ଆଉ ଗ୍ରାମ ଆରମ୍ଭରେ ଆମର ଅଛନ୍ତି ବାବା ଅଁ ଗଣେଶ ଅଛନ୍ତି। ଲଙ୍ଗଳେଶ୍ଵର ଅଛନ୍ତି ।
ଆଉ ବନ୍ଧୁ ସନ୍ଧ୍ୟାବେଳୁ କଣ ଖିଆ ହେଇଥିଲା ବନ୍ଧୁ?
ନା ବନ୍ଧୁ ଆଉ ସନ୍ଧ୍ୟାବେେଳେ କିଛି ସେମିତି କିଛି ଖିଆ ହେଇନାହିଁ। ଇଏ କଣ କଇଲ ପା ଏବେ ବହୁତ ଗରମ ହଉଛି ନା ତାପରେ ଆଜି ଟିକେ ଚାରଟା ବେଳେ ଖେଳ ଖେଳୁଥୁଲୁ ଖେଳୁଥୁଲୁ ଆଜି ଟିକେ କ୍ରିକେଟ।
ଓ ହୋ ବନ୍ଧୁ ତୁମେ ତ ଖେଳରେ ପୁରା ତମ ବଡି ମାନେ ଠିକ ରଖିଚ ଆଉ।
ହଁ ଆଜି ଟିକେ ଖେଳ ହେଇଥିଲା। ଖେଳ ହେଇଥିଲା ଯେହେତୁ ପା ହଁ ଟିକେ ଶାରୀରିକ ପରିଶ୍ରମ କଲେ ଟିକେ ମନ ହାତ ଗଡ଼ ଫୁ
ହାଲକା ହେଇଯାଏ ଆଉ ଆଉ ଏବେ ଟିକେ ବସିକି ମନ ଆହୁରି ଶାନ୍ତି ଟିକେ ମିଳ୍ ଭଗବାନଙ୍କ ପାଖରେ ବସିକି ମନ୍ଦିର ପାଖେରେ ମୁଁ ବି ତ ସେୟା କରୁ ଚି ଆଉ ଆଉ ବନ୍ଧୁ ରାତି କଣ ଖାଦ୍ୟ? ମା କଣ କରୁଚନ୍ତି?
ନା ଆଜି ରାତିକି ଯିବାର ଅଛି ଗୋଟେ ଜାଗାକୁ
ଓ ହୋ।
ହଁ ଭୋଜି ଗୋଟେ ଅଛି ସେ ମାମୁଁ ଙ୍କର ଭାଇ ମାମୁଁ ମାନେ ମୋ ମାମୁଁ ପୁଅର ପୁଅ।
ଓଃ ଏକୋଇଶିଆ ତାହାଲେ ଆଜି ପୁରା ହେଲା ଆଉ।
ଯିବା ଆଉ।
ଆଜି ପୁରି ଫୁରି ହେଲେ ଟିକେ ଦେହ ଗରମ ଏବେ ଭଲ ଲାଗିବନି। ଅନ୍ନ ଟିକେ ଅନ୍ନ ଟିକେ ହେଲେ ଅନ୍ନ ଟିକେ ହେଇଗଲେ ଆଉ। ହେଲା ଆଉ। ମତେ କିନ୍ତୁ ଭାଇ କଣ କହିଲ ମନ୍ଦିରର ଖାଦ୍ୟ ମ ଟିକେ ପସନ୍ଦ।
ଯେତେ ହଁ ଯେତେ ଯାହା ହଉ ଅଁ ମନ୍ଦିରର ପବିତ୍ର ଅ ରୁଆ ଡାଲମା କୋଟିଏ ଖାଇବାରେ
ମିଳିିବନି ହଁ ଅଁ ଅଁ। ଅରୁଆ ଭାତ ଡାଲମା ଟିକେ ଘିଅ ପଡିବ ଉପରେ ବୁଲା ହବ। ପାଖରେ ଖଣ୍ଡେ ଲେମ୍ବୁଟିଏ ଆଉ ଆଳୁ ଭର୍ତ୍ତା ଆଳୁ ଭର୍ତ୍ତା ସେ ଯୋଉ। ସେ ଯୋଉ ଆଳୁ ଭର୍ତା ଘିଅ ଦେବି ଘିଅ ହଉ କି ଯୋଉ ଘିଅ ହଉ। ଆଳୁ ଭର୍ତ୍ତା ହେଇଥିବ ଗୁଆ ଘିଅ ହେଇ ଥିବ। ଓ ଜିରା ଗୁ ପଡିକି ସିଏ ଯୋଉ ଭାତଟା ଟାଣିଗଲା ଆଉ ହେଲେ ଚାଲିଲା ଆଉ।
ହୁଁ।
ଆଉ ବନ୍ଧୁ ଭଲ ତ ସବୁ।
ହଁ ବନ୍ଧୁ ଦୁଃଖେ ସୁଖେ ଜଗା କାଳିଆଙ୍କ ଯୋଉ ଇଛାରେ ଚାଲଛୁ ଆଉ ତାଙ୍କ ତାଙ୍କ ଆଶୀର୍ବାଦରେ ସବ୍ ଭଲରେ ଅଛୁ।
ଆଉ ବନ୍ଧୁ ଆଉ କେବେ ଆସ ଆସୁଛ ବନ୍ଧୁ ଇଆଡେ?
ଦେଖିବା ଯଦି କେବେ ସମୟ ଆମକୁ ମିଳେ ଆମେ ଆପଣଙ୍କ ଆଡ଼କୁ ଯିବୁ। ଦେଖିବୁ ଆପଣଙ୍କ ଜାଗାଟିଏ ପରିବ ଦର୍ଶନ କରିବୁ।
ଆଉ ବନ୍ଧୁ ଜଗା ଦର୍ଶନ କରିବାକୁ ଯିବ ନା? ରଥଯାତ୍ରାରେ।
ରଥଯାତ୍ରାରେ ବନ୍ଧୁ ଟିକେ ବୋଧ ହୁଏ ହେଇନପାରେ ଯଦି ଜଗା ଡାକିବ ତା ଘରକୁ।
ଓହୋ ଆଉ ବନ୍ଧୁ କଣ କହୁଛ? ମୁଁ ଟିକେ ଆସେ ଆଉ ଟିକେ ଏଇଠୁ ଆଉ ଫେର ଆସେ କଥା ହବା ଆଉ।
ହଁ ବନ୍ଧୁ ଆଉ କଣ କରିବା ଆଉ ତମର ସେପଟ ସବୁ ଭଲ ନା।
ହଁ ଭାଇ ବନ୍ଧୁ ଭଲ।
ଦୁଃଖେ ସୁଖ ସବୁ